ହ୍ୟାଲୋ। ହାଲୋ ମ୍ୟାଡ଼ମ୍ ନମସ୍କାର ଶୁଭ ସନ୍ଧ୍ୟା।
ନମସ୍କାର ମ୍ୟାମ୍ ଶୁଭ ସନ୍ଧ୍ୟା କେମିତି ଅଛନ୍ତି?
ଭଲ ଅଛି ଆପଣ?
ହଁ ମୁଁ ବି ଭଲ ଅଛି।
କଣ କରିବୁ ଏଇ ଟିକେ ମାନେ ବଜାର ଯିବାକୁ ବାହାରୁଥିଲି ଆଉ ଆପଣ?
ନାଇଁ ମୁଁ ଅଛି ଏବେ ଛାତ ଉପରେ ବସିଛି ବର୍ଷାଟା ଟିକେ ଛାଡିଛି ତ। ଛାତ ଉପରେ ଅଛ?
କେମିତି ଆପଣଙ୍କ ଆଡେ ପାଗ କେମିତି କରିଛି?
ହଁ ସକାଳୁ ତ ଜୋରରେ ବର୍ଷା ହଉଥିଲା ଏବେ ଛାଡିଛି ଠିକ୍ ଠାକ୍ ଅଛି ଆପଣଙ୍କ ଆଡେ?
ହଁ ଆମ ଆଡେ ବି ବର୍ଷା ହଉଥିଲା ଯେ ଛାଡିଛି ତ ସେଇଥିପାଇଁ ଟିକେ ବଜାର ଯିବାକୁ ବାହାରିଛ ଆଉ
ଅହ ଆଉ କଣ କରୁଛନ୍ତି ଆପଣ ମାନେ ପଢାପଢି ନା କଣ?
ହଁ ମୁଁ ପଢାପଢି କରୁଛି ମାନେ ଗୋଟେ ବିଷୟରେ ମୋର ପିଜି ସରି ଯାଇଛି ଆଉ ଗୋଟେ ବିଷୟରେ ଏ ଚାଲିଛି ଆଉ
ଅହ ତାହେଲେ ଆପଣଙ୍କୁ କଣ ପଢିବା ପାଇଁକା ଭଲ ଲାଗେ?
ମତେ ଏବେ ଉପନ୍ୟାସ ପଢିବାକୁ ଭଲ ଲାଗେ କବିତା ପଢିବାକୁ ଭଲ ଲାଗେ। ମତେ ପଢିବାକୁ ହିଁ ଭଲ ଲାଗେ ଲେଖିବାକୁ ପଢିବାକୁ ଦିଟା ଯାକ ଭଲ ଲାଗେ।
କବିତା କବିତା ଲେଖନ୍ତି?
ନା ନା ଲେଖିନି ପଢିବାକୁ ଭଲ ଲାଗେ।
ହ।
ଆଉ ଆପଣଙ୍କୁ କଣ ଭଲ ଲାଗେ?
ମତେ ବି କବିତା ଲେଖିବାକୁ ଭଲ ଲାଗେ ପଢିବାକୁ ଭଲ ଲାଗେ?
ତାହେଲେ ଗୋଟେ କବିତା କୁହନ୍ତୁ ଶୁଣେଇ ମାନେ ଲେଖିଛନ୍ତି ଯଦି ତ ଭଲ ଜାଣିଥିବେ ନା?
ହଉ ଲେଖିଥିଲି ଗୋଟେ ଆ ବର୍ଷା ପାଗ ଉପରେ
କଣ କହିଲେ?
ବର୍ଷ ପାଗ ଉପରେ ଗୋଟେ ଲେଖିଥିଲି ଶୁଣିବେ?
ଆଜ୍ଞା ହଁ।
ହଉ। କବିତାର ଶୀର୍ଷକ ହଉଛି ବର୍ଷା ରାଣୀ ମେଘର ପାଣି।
ଆଜ୍ଞା ଆଜ୍ଞା।
ଶୁଣନ୍ତୁ ତାହାଲେ ହେଲା ଆ ବର୍ଷ ପାଣି ମେଘର ରାଣୀ ତୁମେ ଅଟ ମୋର ପ୍ରିୟର ରାଣୀ କେବେ ଆସ ତୁମେ ଝଡ ତୋଫାନ ନେଇ ତ କେବେ ଆସ ପୁଣି ଇନ୍ଦ୍ରଧନୁର ସାତ ରଙ୍ଗ ନେଇ ତୁମେ ଆସିଲି ମିଳିଥାଏ ଆମକୁ ଗରମ ଚାହାକୁ ବେସନ ପକୁଡି। ତୁମେ ଚାଲିଗଲେ ମିଳେ ଖାଲି ପଇଡ ପାଣି ତୁମ ଝଡ ତ ହାନ ଦେଖି କଟିଯାଏ ଆମ ଗାଁର ବିଜୁଳି ବତି ତୁମେ ଆସିଲେ ଆମେ ତ ଭାରି ଖୁସି ତୁମ ପାଖରେ ଆମେ ଚିର ଉପକୃତି। ତୁମେ ଆସିଲେ ମିଳିଥାଏ ଗପିବାକୁ କିଛି ସମୟ ତୁମେ ଚାଲିଗଲେ ସେ ବ୍ୟସ୍ତବହୁଳ ଜୀବନ ତୁମେ ଥା ତୁମେ ଆସ ଯେବେ ଗରଜି ତାଣ୍ଡବ ନୃତ୍ୟ କରିଥାଉ ବରସୀ। ରାଗିଥାଅ ଯେବେ ତୁମେ ଭାରି ଉଡେଇ ନିଅ ଘର ଛାତ ସବୁରି ପ୍ରକୃତି ମନୋହରା ହୋଇଥାଏ ତୁମରି ପାଇଁ ତୁମେ ତ ପ୍ରିୟ ସେଇଥିପାଇଁ ତୁମେ ଯେବେ ଆସ ତଫାନ ନେଇ ବିଦ୍ୟାଳୟ ଆମ ଛୁଟି ହେଇଯାଏ କିଛି ଦିନ ପାଇଁ ବର୍ଷା ପାଣି ମେଘର ରାଣୀ ତୁମେ ଅଟ ମୋର ପ୍ରିୟର ରାଣୀ ବାର୍ତ୍ତା ପାଣି ମେଘର ରାଣୀ ତୁମେ ତ ଭାରିଛ ଚୁତୁ ରୁଣୀ। ତୁମେ ବର୍ଷି ଥାଉ ସବୁ ସମୟରେ ହେଲେ ବନ୍ଦ ହେଇଯାଅ ବିଦ୍ୟାଳୟ ଗଲା ବେଳେ। ତୁମେ ଆସିବ ଦିନ। ବିଦ୍ୟାଳୟ ନ ଯିବାକୁ କହେଇ ଏ ମନ ହେଲେ ତୁମେ କରିଥାଅ ଏଭଳି ଭାବରେ ଉଭାନ। ତୁମେ ଆସି ଭରିଦିଅ ଧର ପୃଷ୍ଠକୁ ଶସ୍ୟ ଶ୍ୟାମଳ ପରିପୂର୍ଣ୍ଣ କରି। ତୁମ ବିନା ଆମେ ବଞ୍ଚିବୁ କେମିତି କେଜାଣି? ବର୍ଷ ପାଣିୀ ମେଘର ରାଣୀ ତୁମେ ଅଟ ମୋର ପ୍ରିୟର ରାଣୀ।
ଭଲ ହେଇଛି କବିତା ଟା ମାନେ ଏଇ ଏଥିରୁ ହଁ ଏଇ ସାରାଂଶ ଟା ଏଇଟା ଯେ ମାନେ ବର୍ଷା ଆମକୁ କେମିତି ରାଗିଲେ ତାଣ୍ଡବ କଲେ ପୁଣି କେତେ ଜିନିଷ ଆମକୁ ଦେଇଥାଏ। ତ ସେଇ ଜିନିଷ ଟା ଶିଖିବାକୁ ମିଳୁଛି ଆଉ ବର୍ଷ ବର୍ଷା ନହେଲେ ଲୋକଙ୍କୁ କଷ୍ଟ ହୁଏ ଏପଟେ ଗରମ ପାଇଁ ଆଉ ବର୍ଷା ଅତ୍ୟଧିକ ହେଇଗଲେ ବି ସମସ୍ତେ ମାନେ ବନ୍ୟା ପଳେଇ ଆସେ ସେ ଯହାବି ସେ ତାର ରାଗି କି ତାଣ୍ଡବ ଦେଖେଇ ଦିଏ ସେଇ ଜିନିଷ ଟା ବୁଝିବାର ଅଛି ଭଲ ଲାଗିଲା କବି ଏଟା ଆଉ ମାନେ ଆଉ କେମତି ମାନେ ଆପଣ ମାନେ କବିତା ଯୋଉ ଲେଖନ୍ତି କେମିତି କଣ କରନ୍ତି ମାନେ ଆଁ ପୁରା ଗୋଟେ ଏମତି ଆଁ ଭଲ ଜାଗାରେ ବସୁଥିବେ ସବୁ ଦୃଶ୍ୟକୁ ଦେଖୁଥିବେ ତାପରେ ଲେଖୁଥିବେ ନୁହଁ କି କୁହନ୍ତୁ କେମିତି କଣ କରନ୍ତି ଆପଣଙ୍କର ଟିକେ।
ମାନେ କିଛି ମାନେ ଟାସ୍କ ସରି ଯାଇଥିବ କଲେଜର କି ଯୋଉଟା ବି ମୋର ସରିଯାଇଥିବ କାମ ଗୁଡାକ ତ ଇଚ୍ଛା ହବ ଟିକେ କଣ ଲେଖିବା ପାଇଁକା ତ ମୁଁ ଛାତପୁରକୁ ପଳେଇ ଆସେ ଯେ ଏଠି ପୁରା ମାନେ ସାଇଲେନ୍ସ ଅଛି। ତାପରେ ଏଇଠି ପାହାଡ ପର୍ବତ ପୁରା ମାନେ ଭିଉ ଟା ବଢିଆ ସୁନ୍ଦର ଦେଖା ହାଉଉଛି ପ୍ରକୃତି ପୁରା ମାନେ ଉପଭୋଗ କଲା ଭଳିଆ ହେଇଛି।
ଦୃଶ୍ୟକୁୁ ଦେଖିକି ଆପଣ ମାନେ ଲେଖନ୍ତି ଏସବୁ ନା?
ହଁ ତାପରେ ଯାହା ମନକୁ ପଳେଇ ଆସୁଛି ତାକୁ ଆ ମାନେ କଣ ମିଶେଇକି ଲେଖି ଦଉଛି ଆଉ।
ଆଜ୍ଞା ଆଜ୍ଞା ବହୁତ ଭଲ ଲାଗିଲା ଆଉ ହେଲେ ମାନେ ଆପଣଙ୍କୁ ବୋଧେ ବର୍ଷା ଋତୁ ଟା ବହୁତ ଭଲ ଲାଗିବ ବଧେ ସବୁ ଋ
ହ ହ ହ ହ ବର୍ଷା ଟାଇମ ରେ ମାନେ କେହି ନଥାନ୍ତି ନା ସବୁ ଘରେ ଯିଏ ଯାହାର ବନ୍ଦ ହେଇକି ଥାନ୍ତି। କିଛି କରିବା ପାଇଁ ନଥାଏ ତାପରେ କଣ ଲେଖିବି କଣ ଲେଖି? କିି ବୋଲି ଭାବୁଛି କି ବର୍ଷା ଉପରେଖା ଲେଖିଦେଇଥିଲି ଗୋଟେ।
ହଁ ବହୁତ ଭଲ ଆଉ କବତା ଲେଖିବା ବି ଭଲ ମାନେ ଆମର ଯେତିକି ବି ସମସ୍ତେ କବିତା ଲେଖନ୍ତି। ଆଉ ଭଲ ଲାଗେ ସେଇ କବି ଗୁଡାଙ୍କୁ ଆପଣ କୋଉ କବିଙ୍କର ବେଶୀ ସେମାନେ ତାଙ୍କର ଅ ଅନୁସରଣ କରନ୍ତି କାହାର ମନେ ପଢନ୍ତି। ନା ତାଙ୍କ ଉପରେ ବେଶୀ ଇଏ କୋଉ କବିଙ୍କର ଇଏ କରନ୍ତି। ମାନେ ଆମର ଲେଖିକା ହଉ କି କବି ହଉ କାହାରକୁ ଭଲ ଲାଗେ ଆପଣଙ୍କୁ?
ମତେ ଜଗନ୍ନାଥ ଦା ଦାସଙ୍କର ଟିକେ ଭଲ ଲାଗେ ଆଉ ଗଙ୍ଗାଧର ମେହେର ତାଙ୍କର ବି ଟିକେ ଭଲ ଲାଗେ।
ହଁ ହଁ ସିଏ ତ ବଢିଆ ଭଲ ଉପନ୍ୟାସ ଲେଖିଛନ୍ତି ସବୁ ବି। ଆଉ ସେପଟେ ମାନେ ଆପଣଙ୍କର କୋଉ ବୁଲିବା ଜାଗା ଅଛି ଏମତି।
ବୁଲିବା ଜାଗା। ଏପଟେ ଅ ବହୁତ ଅଛି ମାନେ କି ଅ ପୁତୁଡ଼ି ଜଳପ୍ରପାତ ଗୋଟେ ଅଛି ତାପରେ। ମାନେ ବିଭିନ୍ନ ପ୍ରକାର ମାନେ ପ୍ରସିଦ୍ଧ ମନ୍ଦିର ଗୁଡାକ ବି ଅଛି ହଁ ହଁ ଅଧିକା ହଁ। ବହୁତ ଅଛି।
ତ ଆପଣଙ୍କୁ ଲେଖିବାକୁ ଆଉରି ସୁବିଧା ହଉଥୁବ।
ହଁ ପୁରା ପାଖରେ ପର୍ବତ ପାହାଡ ପୁରା ଗାଁ ଟା ପୁରା ସବୁ ଦେ ଖାଉଛି ଛାତ ଉପୁରକୁ ଆସିଲେ କିନା ବଢିଆ ଲାଗୁଛି ବସିଥିଲି।
ଆଜ୍ଞା, ଏବେ ତ ବର୍ଷା ଦିନରେ ବି ମାନେ କଣ କି ଆମର ଯେତିକି ଗାଁ ପରିବେଶ ବି ସୁନ୍ଦର ଲାଗେ। ମାନେ ପାଣି ଥାଏ, ପାଣିର ଅସୁବିଧା ମାନେ ପାଣି କାଦୁଅ ହେଇଥାଏ ଯୋଉଟା କି ଭଲ ବି ଲାଗେନି କିଛି ଜଣଙ୍କୁ। କିନ୍ତୁ ଆମେ ଛୋଟବେଳେ ସେଇ ପାଣି କାଦୁଅରେ ହିଁ ଆମର ଦେହେ ମାନେ ଆଜିକା ଛୁଆ ମାନେ ସେ ସବୁ କୁ ବହୁତ ଦୂରରେ। ମାନେ ତାଙ୍କ ପାଖରେ ସମୟ ବି ନାହିଁ ଏସବୁ ଟାଇମ୍ ବିତେଇବାକୁ। ମାନେ ଆଗ କିନ୍ତୁ ଆମେ ମାନେ ଯେତେବେଳେ ଛୋଟ ଥିଲେ। ଗାଁ ପରିବେଶ ହଉ ଯାହାବି ହଉ ମାନେ ସେଇ ପାଣି ସେଇ ପବନ ମାନେ ସେଇ କାଦୁଅରେ। ସାଙ୍ଗ ମାନଙ୍କ ସହ ମଜା କରିବା। ବିଦ୍ୟାଳୟକୁ ଯିବା ସବୁ କେତେ ଭଲ ଲାଗୁଥିଲା ନା? ଆଉ ଧୀରେ ଧୀରେ ସେ ସବୁ କମି ଆସ ସେ ସବୁ କମି ଆସିଲାଣି। ଛୁଆ ମାନଙ୍କ ପାଖରେ ବି ସମୟର ଅଭାବ। ଆଉ ବର୍ତ୍ତମାନ ସବୁ କିଛି ଧୀରେ ଧୀରେ ବଦଳି ଗଲାଣି। କିନ୍ତୁ ପୁ ପୁଣି ଆଉଥରେ ଆମେ ଯଦି ଚେଷ୍ଟା କରିବା। ସେଇ ଅବସ୍ଥାକୁ ବି ଯାଇକି ସବୁ କିଛି କରିପାରିବା। ଆଉ
ହଁ ମୁଁ ଗାଁ ଉପରେ ବି ଗୋଟେ କବିତା ଲେଖିଚି ଶୁଣିବେ?
ଆଜ୍ଞା।
ଛୋଟ
ହଁ ଭଲ ଲାଗିଲା, ଶୁଣାନ୍ତୁ କିଛି ନାହିଁ ଭଲ।
ଆଡେ ଗାଁ ର ପବନ। ପବିତ୍ର କରେ ଜୀବନ, ଗାଁ ନଈନାଳ ପୋଖରୀ ଗାଡିଆ ଝୁରୁଥାଏ ଏ ମନ। ମନେ ପଡେ ପୁଣି ଘଡିକି ଘଡି ଗାଁ ର ସେହି ବଗିଚା ବାଡି। ବାଡ଼ି ବଗିଚାରେ ଅନେକ ଫୁଲ, ତୋଳିବାକୁ ଇଚ୍ଛା ହୁଏ ଏ ମନ। ଗାଁ ଗାଁ ଯାଇ ବୁଲିବାର ମଜା ପାଇଚେ ତା ପାଇଁ ଆମେ କେତେ ଯେ ସ- ସଜା। କାକାର ପିଠାକୁ ମଣ୍ଡା ପିଠା କେମିତି ଭୁଲିବେ ସେହି ସୁଆଦିଆ କଥା। ଅ, ଆମ୍ବ ପଣସ ପିଜୁଳି ଗଛ ଅନେକ ସୁ ସୁନ୍ଦର ଦିଶେ ତା ଦୃଶ୍ୟ। ଗଛରେ ଶୁଭେ କୋଇଲି ଗୀତ। ମନେ ପଡେ ଆଜି ଗାଁ କଥାରେ ମିିତ। ଏତିକି।
ଆଜ୍ଞା ବଢିଆ ହେଇଛି ବହୁତ ଭଲ ଲାଗିଲା। ମାନେ ଗାଁ କୁ ମାନେ ଗାଁ ଗାଁ ର ପରିବେଶ କେମତି ଆଉ ଗାଁ ରେ କିମିତି ଇଏ କରିବା, ସେ ସବୁ ଉପରେ ଇଏ କରିଛନ୍ତି ନା?
ହଁ ଅଳ୍ପ ଲେଖିଚି ଏଇଟା।
ହଁ କିଛି ନାଇଁ ମାନେ ବହୁତ ଭଲ ଜିନିଷ ଲେଖୁଛନ୍ତି ଆମ ଗାଁ ଉପରେ। ମାନେ ଆମ ଗାଁର ଜିନିଷଟାକୁ କେମିତି ବଜାୟ ରଖିବା। ନିଜ ଗାଁ ପ୍ରତି ନିଜ ମାଟି ପ୍ରତି ସେଇ ଭଲ ପାଇବା ରଖିବା। ସେଇ ଜିନିଷ ଟା ବହୁତ ଭଲ। ଆଉ ନିଜ ନିଜ ଗାଁକୁ ଯେତିକି ଭଲ ପାଇବା ଦେବା। ନିଜ ଲୋକଙ୍କୁ ଯେତିକି ଭଲ ପାଇବା ଦବା। ଧୀରେ ଧୀରେ ସେ ସବୁ ଚାରିଆଡେ ଗତି କଲେ ସେଇଟା ଭଲ।
ହଁ, ଏବେ ତ ମାନେ ଗାଁ ମାନ ଙ୍କେରେ ବିଲ ଫିଲ ବି ସବୁ ଲଗା ଚାଲଚି। ଆଉରି ବଢିଆ ଦେଖା ହଉଛି।
ଆଜ୍ଞା, ଆଜ୍ଞା, ମାନେ ହଁ ସବୁଜ ସବୁଜ ଦେଖାଯାଏ। ଆଉ ଏବେ ବର୍ଷା ପାଇଁ ମାନେ ଏଇଟା ତ ଶୀଘ୍ର ହେଇଯିବା କଥା। କିନ୍ତୁ ଯେହେତୁ ଡେରିରେ ବର୍ଷାଟା ହେଇଚି। ଆଉ ନହେଲେ ଏଇ ସମୟ କୁ ଧୀରେ ଧୀରେ ମାନେ ସେ ଚାରା ଲଗେଇଦବା କଥା। ଯୋଉ ଧାନ ବିଲରେ କିଛି ଜାଗାରେ ବର୍ଷା ହେଲାଣି। କିଛି ଜାଗାରେ ହେଇନି। ଆଉ ସେଥିପାଇଁ ମାନେ ବର୍ଷାଟା ଠିକ ସମୟରେ ହେଲେ। ଠିକ ଋତୁରେ ଠିକ ଜିନିଷ ଟା ଦେଖିବାକୁ ବି ଆମକୁ ମିଳି ପାରିବ। ଆମକୁ ଦେଖୁ ଭଲ ଲାଗିବ ଏସବୁ ଦେଖିକି। ଆଉ ବର୍ଷାତ ରାଣୀ ସିଏ ବ ସେ ରାଣୀ ଏଇଥିପାଇଁ ବି ହେପ୍ ଥାଏ ଆମ ଛଅ ଋତୁରେ ଯେ। ସିଏ ସବୁବେଳେ ସୁନ୍ଦରତାଟାକୁ ମାନେ ଉପଭୋଗ୍ କରେ। ମାନେ ତା ତାରି ଆସିବାରେ ପୁରା ସବୁଆଡେ ସବୁଜ ରଙ୍ଗ ଭରିଯାଏ। ଆଉ ସେଇଥିପାଇଁ ବହୁତ ଭଲ ବି ଲାଗେ। ଆଉ ସେଇ ସବୁଜ ଭିତରେ ପୁଣି ଆମର ଯୋଉ ଆ ମ ଏବେ ଶ୍ରାବଣ ମାସରେ ଆସିଯାଏ। ଆଉ ସେଇ ଆଉ ଗୋଟେ ଦେଖିଥିବେ ଆମେ ସବୁ ଛୋଟ ବେଳେ ଦେଖିଛ ନା? ଆଉ ଇନ୍ତି ଆଁ ସବୁ ଘାସ ଗୁଡାକରେ ଛୋଟ ଛୋଟ ସେ ପାଟପୋକ କହନ୍ତି। ପାଟରାଣୀ ଭଳି ଦେଖାଯାଏ। ହଁ ସେଇ ନାଲି କଲର ଛୋ ଛୋଟ ଛୋଟ କେତେ ସୁନ୍ଦର ଦେଖାଯାନ୍ତି। ସେଗୁଡାକ। ଆଉ ବହୁତ ସାରା ଥାଆନ୍ତି କ୍ଷେତ ଗୁଡାକରେ। ମାନେ ଆମର ଘାସ ଉପରେ ସେମାନେ ଲାଗିକି ଥିବେ। ସେଇଟା ତ ଏବେ ଜମା ଆଉ ଦେଖା ମିଳୁନାହାନ୍ତି ବିଲକୁଲ୍ ବି ମାନେ ନାହିଁ କହିଲେ ଚଳେ। ହଁ କୋଉ ଅ ମାନେ ବହୁତ ଇଏ ଗାଁ ଦେଖା ଯାଉଥିବ। ସହରରେ ତ ସେଗୁଡାକ ମାନେ ନାହିଁ। କିନ୍ତୁ ସେଇ ଯାକ ବି ଆଉ ନାହାନ୍ତି। ଆଗ ସେଗୁଡାକ କେତେ ସୁନ୍ଦର ଲାଗନ୍ତି। ମାନେ ସବୁଜ ଭିତରେ ତାର ଯୋଉ ନାଲି ରଙ୍ଗଟା ପଡିଥାଏ। ମାନେ ତା ଉପରେ ଯେମତି ସା ମାନେ ପାଟ ଶାଢୀଟେ ପଡିଲା ପରି ସୁନ୍ଦର ଦେଖାଯାଏ। ଆଉ ସେମାନେ ବହୁତ ସାରା ଥାଆନ୍ତି ବି ଦେଖିଥିବ। ମାନେ ଏମିତି ଗୋଟେ ଲମ୍ବା ଧାଡିରେ ଥାନ୍ତି ଆଉ ଆମେ ତମେ ସେଗୁଡାକ ଆଣିଛ ନା ନାଇଁ? ଆମେ ଯେତେବେଳେ ଛୋଟ ବେଳେ ସ୍କୁଲକୁ ବି ଯାଉ ସେଗୁଡାକରେ ଆସ୍ ସ୍ତାରୁ ଏମିତି ମାନେ ରାସ୍ତା ମାନେ ଏଇ ସଡକ ସାଇଡ ମାନେ ପାର୍ଶ୍ୱରେ ଥାଆନ୍ତି ନା। ଘାସ ଗୁଡାକ ଥାଏ ଛୋଟ ଛୋଟ। ତ ସେଇ ଉପରେ ସେମାନେ ଥାଆନ୍ତି। ଆଉ ଏ ବର୍ଷ ଷା ଦିନରେ ସେମାନେ ବାହାରନ୍ତି। ବହୁତ ସୁନ୍ଦର ଲାଗନ୍ତି ପୁରା ଘାସ ଗୁଡିକ ଉପରେ। ଯେମିତି ନାଲି ଚା ଛାଦର ପଡି ଯାଇଛି। ସେଇଭଳି ଦେଖ
ହଁ ବହୁତ ସୁନ୍ଦର ଦେଖା ଯାଆନ୍ତି।
ଆଜ୍ଞା। ହେଲେ ଏଇ ସବୁ ତ ଧୀରେ ଧୀରେ ତାର ସେଇ ସବୁ ଜିନିଷ ଗୁଡାକ ବହୁତ କିଛି ଜିନିଷ ଆଗ ଯାହାବି ଥିଲା। ବାହାରୁଥିଲା ଏବେ ଧୀରେ ଧୀରେ ସେଗୁଡାକୁ ଲୋପ ପାଇଗଲାଣି। ହେଲେ କଣ କରିବା? ମାନେ ଆମେ ଚେଷ୍ଟା କରିବା କଥା। ସବୁ ସବୁ ଜିନିଷକୁ ପୁଣି ଥରେ ଆଉ ଥରେ ମାନେ ଜାଗୃତ କରିକି ରଖିବା। ପୁଣି ମାନେ ନବୀନତା ଆଣିବାକୁ। ତୁ ଧୀରେ ଧୀରେ ଇଏ ହେଇଯାଉଛି କଣ କରିବା? ହେଲେ ସେ ସେଇ ଜିନିଷ ଗୁଡାକୁ ମନେ ପଡିଲେ ବହୁତ ଖୁସି ଲାଗେ। ଛୋଟ ବଳର ସେ ସ୍ମୃତି ଆଉ ମାନେ ତମେ ତ ମାନେ ସରି ଆପଣ ତ ଗୋଟେ ମାନେ କବିତା ଲେଖୁଛନ୍ତି ମାନେ ତାକୁ ଆଉ ଆହୁରି ଅନୁଭବ କରୁଥିବେ। ମାନେ ଛୋଟ ବଳାର ଦିନ ଆଉ ଆଉ ମାନେ କାଁ କେମିତି ମାନେ ଲାଗେ। ମାନେ ଏ ଯେତେବେଳେ ଘରେ ଶୁଣାଉଥିବେ। ବାହାରେ ସାଙ୍ଗସାଥି ମାନଙ୍କୁ। ମାନେ ସମସ୍ତେ ତ ଖୁସି ହେଇଯାଉଥିବେ ନା। ଏସବୁ କେମିତି କଣ କର? ମାନେ ଏମିତି ଯାହାବି ଆସେ ଲେଖିଦିଅ ନା ମାନେ କିଛି କିଛି ମାନେ ଡିଜାଇନ କର ନା କେମିତି ମାହଲ ମାନେ ନିଜ ପରିବେଶ ଟାକୁ କେମିତି ରଖ। ମାନେ କେମିତି କଣ ସବୁ କର। ଟିକେ କୁହ ତମ ବିଷୟରେ ମାନେ ଯୋଉ ଲେଖା ଲେଖି ଯା ଯହା ବି କର ଆଉ ଟିକେ ମାନେ ଶୁଣିବାକୁ ବହୁତ ଇଚ୍ଛା ହଉଛି।
ଅ ଲେଖା ଲେଖି ତ ମୁଁ ସ୍କୁଲ ରୁ ଏକା ଷ୍ଟାର୍ଟ କରିଥିଲି। ମାନେ କି ଆମର ଗୋଟେ ସାର୍ଟ ଗୋଟେ ଏକା କହିଥିଲେି ଏମିତି ଲେଖ ଏଇ ଉପରେ କହିକିନା। ଲେଖିକି ତାପରେ କମ୍ପିଟିସନ ମାନେ ପାର୍ଟିସିପେଟ କରିବାରୁ ମାନେ ତାର ପୁରସ୍କାର ହଁ ପୁରସ୍କାର ଗୁଡାକ ମିଳିଲେ ହେଇ ଠୁ ଆହୁରି ଇଚ୍ଛା ହେଲା ଲେଖିବା ପାଇଁକା ଆଉ ଏତେ ବି ଭଲ ଲେଖେନି। କିନ୍ତୁ ତାକୁ ଟିକେ ମାନେ ଶବ୍ଦ ଶବ୍ଦ ଯୋଡିଦେଲେ ଯାହା ବାହାରୁଛି ପାଟିରୁ ତାହା ବ ମାନେ ତିଆରି ହେଇଯାଉଛି ସେଗୁଡ଼ାକ ହଁ।
ଆଜ୍ଞା ଆଜ୍ଞା ସେଇଟା ସେମିତି ହିଁ ମାନେ ଏ କବିତା ଗୁଡାକ ନିଜ ମନରୁ ବାହାରେ। ସେଗୁଡାକ ନୁହେଁ ଯେ କିଏ କହିଦେଲେ ହେଇଯିବ ନା। କଣ ନିଜ ମନ ଭିତରୁ ଆସେ କିଛି କିଛି ଜିନିଷ ଆଁ
ହଁ ତାପରେ ବି ମାନେ କବିତା ଲେଖିବାକୁ ହେଲେ କିନା ଆମକୁ ଆହୁରି ପଢ଼ିବା ପାଇଁ ବି ପଢିବ। ପଢ଼ିଲେ ଯାଇକି ଆମେ ମାନେ ସବୁ ଜାଣିପାରିବା। ମାନେ ଏଇଟା ଏଇଠି ଲାଗିବ ସେଇଟା ସେଇଠି ଲାଗିବ ଏ ଶବ୍ଦର ଅର୍ଥ ଏଇଆ ବୋଲି କିନା।
ଆଜ୍ଞା ଆଜ୍ଞା ଆ ଠ କହିଲ ନିହାତି ଭାବରେ ମାନେ ଆ ଆପଣ ମାନେ କବି କୁ ସବୁବେଳେ ସେଇ ଜାଗା ଦରକାର ସେଇ ପରିବେଶ ଦରକାର ସେ ଯୋଉଟା କି ଚାହେ ମାନେ ତାକୁ ସବୁବେଳେ ସୁନ୍ଦର ପାହାଡ ଝରଣା ଆଉ ମାନେ ଏମିତି ଆମର ପଶୁ ହଉ ପକ୍ଷୀ ହଉ କି ଜୀବଜନ୍ତୁ ଶାନ୍ତ ପରିବେଶ ଆଉ ଏଇ ସବୁ ଦେଖିଲେ ହିଁ ତା ମନରେ ସେଇ ଜିନିଷ ଟା ଜାଗ୍ରତ ହୁଏ। ଆଉ ସେଇ ଜିନିଷ ଟାକୁ ସେ ଲେଖି ପାରିଥାଏ। ଆଉ ସେଇଥିପାଇଁ ହିଁ ତ କବିତା ହେଥାବେ ଆଉ।
ହଁ। ଆଛା।
ଆଉ ଆପଣଙ୍କର ମାନେ କେମିତି ସେପଡେ ସବୁ ମାନେ ଏଇ କଣ ଟିକେ ଆପଣଙ୍କ ସେଇ ଏରିଆ ର କୁହନ୍ତୁ ମାନେ ସେଇ ଜାଗାର କଣ ଭଲ ମାନେ କଣ ସବୁ ସତେଜ ପନିପରିବା ମିଳେ ବର୍ଷା ଦିନରେ କଣ କେମିତି ଏ ସବୁ।
ଏଇଠି ମାନେ କି ପିଜୁଳି ତାପରେ ପଣସ ଡାଳିମ୍ବ ଅ ପନିପରିବା କଲେ କି ନା ଏବେ ସବୁ ଲଗା ହଉଛି। ବର୍ଷା ଆସୁଛି ତ ସେଟା ପାଇଁ
ଆଜ୍ଞା ଆଜ୍ଞା ଏବେ ତ ପଣସ ର ଦିନ ବି ସରିଯାଇଛି। ମାନେ ଯେହେତୁ
ହ୍ୟାଲୋ।
ଆଜ୍ଞା ହ୍ୟାଲୋ।
ହଁ ହଁ କୁହନ୍ତୁ ସୁବୁଚି।
ହଁ କୁହନ୍ତୁ କଣ କହିଲେ?
ହଁ ଏଇ ଯୋଉ ପଣସ ପଣସ ର ସିଜନ ତ ସରିଗଲାଣି। ମାନେ ପ୍ରାୟ ଯେତିକି ରହୁଛନ୍ତି ବାହାରେ। ତାଙ୍କେ ମାନେ ସବୁ ଗାଁକୁ ଆସିକି ଖୋଜୁଛନ୍ତି ପଣସକୁ। କୁଆଡେ ଅଛି ପଣ ତାପରେ ଆସିକି ନେଇକି ଯାଉଛନ୍ତି ଆଉ।
ମାନେ ଏବେ ଏବେ ତ ଆସିଗଲାଣି ମାନେ ଏବେ ହଉଛି ଚାଷ ସମୟ ଟା ଏଇଟା। ଆଉ ଏବେ ସବୁ ଏଇ ଜିନିଷ ଅପେକ୍ଷା ଆଁ ଏ ମାନେ ଏବେ ବର୍ଷା ଦିନରେ ଆସିଗଲା ପନିପରିବା ଫଳ। ଏ ସବୁ ଧୀରେ ଧୀରେ ମିଳିବ ଆଉ।
ହଁ ଏବେ ତ ଷ୍ଟାର୍ଟ ହବ ବୁ ଲଗେଇବା ଆଉ।
ଆଜ୍ଞା ଏବେ ତ ଆଉ ଗୋଟେ ମାନେ କବିକୁ ସବୁବେଳେ ବର୍ଷା ଋତୁ ଭଲ ଲାଗେ। ମାନେ ମୁଁ ଯେତିକି ମୋର ଭାବନା ର ମୁଁ ଯେ ଯେତିକି ପଢିଛି ମୁଁ ଯେତିକି ଜାଣିଛି। ମାନେ କବି କୁ ସବୁବେଳେ ଦିଟା ଋ ଋତୁ ହିଁ ତାର ବହୁତ ଭଲ ଥାଏ। ତାହା ହଉଛି ସେ ମାନେ ବର୍ଷା ଋତୁ ଗୋଟେ ଆଉ ଗୋଟେ ହଉଛି ବସନ୍ତ ଋତୁ।
ହଁ।
ସେଇଟା ଠିକ୍‌ ନା ମାନେ ବ
ର୍ଷା ଋତୁ ମତେ ଭଲ ଲାଗେ ଟିକେ ବେଶୀ। ବସନ୍ତ ଋତୁରେ କହିଲେ କି ନା ଫୁଲ ଗୁଡାକ ସବୁ ଝାଉଁଳିକି ନୂଆ ପତ୍ର ଫୁଲ ଅ ସବୁ ହଉଛି ଆହୁରି। ଭଲ ବି ଲାଗୁଛି ପରିବେଶ ଦେଖିବା ପାଇଁକା ବି ସୁନ୍ଦର ଦେଖା ଯାଉଛି। ତାପରେ ସୁନ୍ଦର ଦେଖ ଦେଖା ଗଲେ କିନା ଏକା ମାନେ ଇଚ୍ଛା ହଉଛି। ହଁ ତା ଉପରେ କିଛି ଲେଖିବାର ଅଛି। ଲେଖିବା ପାଇଁ ଇଚ୍ଛା ହଉଛି କହିକି ନା ଲେଖି ଦଉଛୁ ଆଉ।
ହଁ ଯାହା ବି ହଉ ମାନେ ଉଁ ଆଜିକା ସମୟରେ ବି ମାନେ ଏଇ ସବୁ କୁ ବଜାୟ ରଖିବାକୁ ହେଲେ। ଆ ଲେଖକ ଲେଖିକା ମାନଙ୍କର ବି ମାନେ ତାଙ୍କର ବି ନିହାତି ଆବଶ୍ୟକ। ଆଉ ନିଜ ପରିବେଶକୁୁ ବଞ୍ଚେଇବାକୁ ରଖିଲେ କିଛି ସ୍ମୃତି ତ ରହିଥିବା ଦରକାର ନା। ତ ଆମ ଆମ ପରେ ଆମ ପିଢି ତ ସେଗୁଡାକ ପଢିକି ହିଁ ତାଙ୍କେ ବି ଜାଣିପାରିବେ। ଆଉ ସେଇମାନେ ହିଁ ଅନୁଭବ କରିପାରିବେ। ହ୍ୟାଲୋ। ହ୍ୟାଲୋ। କଥା ହେଇକି ଭଲ ଲାଗିଲା ବହୁତ ଧନ୍ୟବାଦ।